ଆଜ୍ଞା କୁହନ୍ତୁ। ଆଜ୍ଞା!
କଣ ଖାଆ ପିଆ ସଇଲାଣି।
ଆଜ୍ଞା ଆଜ୍ଞା। ଖାଇବା ବିି ବ ସୁ ସରିଲାଣି ଏବେ ତୁ ବି ସରିଲାଣି ଆସିକି ଟିକେ ରେଷ୍ଟ ନଉଛି ଆଉ।
ମୁଁ କହୁ ଥିଲି କଣ କି ଟିକେ ଏଇ। ମହାଭାରତ ବିଷୟରେ ଟିକଏ ଆଲୋଚନା ପର୍ଯ୍ୟାଲୋଚ ଚନା ଟିକେ କରିକି ମନଟାକୁ। କୁ ଫ୍ରି କରିଥାନ୍ତେ। ଏଇ ମହାଭାରତ ବିଷୟରେ ତମାଡ଼ୁ ଟିକେ
ମହାଭାରତ ବି ଆଜ୍ଞା ଆଜ୍ଞା ନିହାତି ମୋ ଯେତିକି ମହାଭାରତ ବିଷୟରେ ଜ୍ଞାନ ଅଛି ବା ମୁଁ ଯେତିକି ଜାଣିଛି ସେତିକି ଆପଣଙ୍କୁ ନିହାତି ଜଣେଇ ପାରିବି। ଆଉ ପ୍ରଥମ କଥା ହେଲା ମହା ବର ତ। ପ୍ରଥମ କଥା ହେଲା ମହାଭାର ଭାରତରେ ଆମର। ପ୍ରଥମେ କଥା କୌରବ ବଂଶ ଥିଲେ ଆମର ଶାନ୍ତନୁ କୁଳରେ ଥିଲେ କୌରବ ବଂଶ ଯେହେତୁ ସେ ଶାନ୍ତନୁ କୂଳର ଥିଲେ। ସେତେବେଳକୁ କୌରବ ବଂଶ ଆ ସେତେବେଳକୁ କୌରବ ଓ ପାଣ୍ଡବ ବଂଶର ଜନ୍ମ ହୋଇନଥିଲା। ଶାନ୍ତନୁଙ୍କର ଦୀଟା ପୁତ୍ର ପୁତ୍ର ଥିଲେ। ସେ ଦିଟା ପୁତ୍ରଙ୍କର। ମୁଁ ପ୍ରଥମ ପୁତ୍ରଙ୍କର ତାଙ୍କର ଥିଲେ। ଦି ଜଣ ପୁତ୍ର କମ୍ ସମୟ ପାଇଁ ଥିଲେ। ତାଙ୍କ ଯୋଉ ପୁତ୍ର ଦି ଜଣ ଥିଲେ ଅ ଅବି, ଅମ୍ବା, ଅମ୍ବିିକା, ଅମ୍ବାଳିକା। ତିନି ଜଣଙ୍କୁୁ ବିବାହ କରିଥିଲେ। ଥାନ୍ତି ଦି ପୁତ୍ରଙ୍କ ପାଇଁ ଯେହେତୁ ତାଙ୍କ ରାଜାଙ୍କର ଶାନ୍ତନୁ ରାଜାଙ୍କର ପ୍ରଥମ ପୁତ୍ର ଥିଲେ ଭୀଷ୍ମ ଯିଏ ମାତା ଗଙ୍ଗାଙ୍କ ଦୁଇଟି ପୁତ୍ର ଥିଲେ। ହଁ, ପ୍ରଥମ ପୁତ୍ର ଥିଲେ ବିଷ୍ଣୁ ମାତା ଗଙ୍ଗାଙ୍କ ପୁତ୍ର ଥିଲେ ଦେବବ୍ରତ ଭୀଷ୍ମମାତା ଗଙ୍ଗା ତାଙ୍କୁ ପିତା ଶନ୍ତନୁଙ୍କ ପାଖରେ ଛାଡ଼ି ଦେଇ ଚାଲିଯାଇଥିଲେ। ତାପରେ ଶନ୍ତନୁ ନିଜ ପୁତ୍ରଙ୍କ ଲାଳନ ପାଳନ କରିଥିଲେ। ମାତା ସତ୍ୟବତୀ ଶାନ୍ତନୁକୁ ଦ୍ଵିତୀୟ ବାର ବିବାହ କରିଥିଲେ। ଯୋଉ ଶାନ୍ତନୁ ମାତା ସ ସତ୍ୟବତୀ କୁ ବିବାହ କରିଥିଲେ। ଆଉ ଭୀଷ୍ମ ହଉଛନ୍ତି ମାତା ଗଙ୍ଗାଙ୍କ ପୁତ୍ର। କୁତ୍ର ଆଉ ଶ ୁ ସତପଦୀଙ୍କ ପୁତ୍ର ଦି ଜଣ ହଉଛନ୍ତି ଯୋଉମାନେ କି ଥିଲେ ଦି ଜଣ ତାଙ୍କ ନାଁ ତ ଠିକ ସେ ମୋର ଏତେ ମନେ ପଡୁନି। କିନ୍ତୁ? ରାଜା ଭୀଷ୍ମ ରାଜା ତ ନଥିଲେ ଭୀଷ୍ମ ଥିଲେ ଯିଏ। ସେ ଯେହେତୁ। ସେତେବେଳେ ଶାନ୍ତନୁ ଓ ସତ୍ୟବତୀ ବିବାହ କରିଥିଲେ। ହେଲେ ସେତେବେଳେ ସତ୍ୟବତୀଙ୍କର କୌଣସି ସନ୍ତାନ ନଥିଲା। ଯେତେବେଳେ କି ଆପଣଙ୍କ ପୁଅ ଭୀଷ୍ମ ପ୍ରତିଜ୍ଞା କରିଥିଲେ ଯେ, ସେ କେବେ ରାଜଗାଦୀରେ ବସିବେ ନାହିଁ ଏବଂ ସାରା ଜୀବନ ବିବାହ କିମ୍ବା ସଂସାର କରିବେ ନାହିଁ।
ହୁଁ।
ଏପରି ହୋଇଥିଲା, କାରଣ ଶାନ୍ତନୁ ଜାଣିଥିଲେ ଯେ ଭୀଷ୍ମ ତାଙ୍କର ଜ୍ୟେଷ୍ଠ ପୁତ୍ର। ପରମ୍ପରା ଅନୁଯାୟୀ, ଜ୍ୟେଷ୍ଠ ପୁତ୍ର ହିଁ ସବୁବେଳେ ରାଜଗାଦୀର ଉତ୍ତରାଧିକାରୀ ହୋଇଥାଏ। ଶାନ୍ତନୁ ଯେତେବେଳେ ଏକଥା ଶୁଣିଲେ, ସେ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ଭୀଷ୍ମଙ୍କୁ ଇଚ୍ଛାମୃତ୍ୟୁର ବର ପ୍ରଦାନ କଲେ। ବହୁତ ମର୍ମାହତ ଆଉ ଦୁଃଖିତ ହେଲେ ଆଉ ସେ ସତ୍ୟବତୀ ଙ୍କୁ ବିବାହ କରି ନାହିଁ ବୋଲି ତାଙ୍କୁ ଜଣେଇ ଦେଇଥିଲେ। କିନ୍ତୁ ଯେତେବେଳେ ଏକଥା ଭିଷ୍ମ ଭ୍ରୀଷ୍ମ ଜାଣିଲେ ଭୀଷ୍ମ କଣ ଜାଣିକି ବହୁତ ଦୁଃଖୀିତଲେ ଯେ ତାଙ୍କ ପାଇଁ ତାଙ୍କ ବାପା ଦ୍ୱିତୀୟ ବିବାହ ଜାଣିଲେ କରିପାରୁନାହାନ୍ତି ସେତେବେଳେ ସେ ନିଜେ ସତ୍ୟବତୀଙ୍କ ପାଖକୁ ଗଲେ ଏବଂ ସତ୍ୟବତୀଙ୍କୁ ସେଇଠି ଗଙ୍ଗାାନଦୀ କୂଳରେ ତାଙ୍କ ମାଆଙ୍କୁ ସାକ୍ଷୀ ରଖିକି ଗଙ୍ଗା ମାତାଙ୍କୁ ସାକ୍ଷୀ ରଖିକି ସତ୍ୟବତୀଙ୍କୁ ବଚନ ଦେଲେ ଯେଉଟାକୁ ଆମେ ଭୀଷ୍ମ ପ୍ରତିଜ୍ଞା ବୋଲି କହୁ ସେତେବେଳେ ସେଇଠି ପ୍ରତିଜ୍ଞା କ ମୁଁ ମୋ ଜୀବନ ଥିଲା ପର୍ଯ୍ୟନ୍ତ କେବେ ବି- ଗଦିରେ ବସିବି ନାହିଁ କି ସଂସାର କରିବ ନାହି ମୁଁ ଆପଣ ଏଇଠି ଗଙ୍ଗାନଦୀ କୂଳରେ ମୋ ମାଆଙ୍କୁ ସାକ୍ଷୀ ରଖିକି ପ୍ରତିଜ୍ଞା କରୁଛି ଯେ ମୁଁ ଏ କାମ କେବେ ବି କରିବି ନାହିଁ। ତ ସେଇଠି ଆ ସତ୍ୟପତି ରାଜ ସନ୍ତ ତନକୁ ବାହାବା ପାଇଁ ରାଜି ହେଇଥିଲେ ଆଉ ସେ ଦି ଜଣ ବିବାହ କରିଥିଲେ ତାପରେ ଯେତେବେଳେ ସେଇଠୁ ବଂଶ ଆରମ୍ଭ ହେଇଥିଲା ସତ୍ୟବତୀଙ୍କର ବାହାହେବାକୁ ରାଜି ହେଇଥିଲେ ଆଉ ସେ ଦି ଜଣ ବିବାହ କରିଥିଲେ ତାପରେ ସେଇଠୁ ବଂଶ ଆରମ୍ଭ ହୋଇଥିଲା ସତ୍ୟବତୀଙ୍କର ଦୁଇଟି ପୁତ୍ର ହେଇଥିଲେ ଯେତେବେଳେ ସେ ବିବାହ ଯୋଗ୍ୟ ହେଇଗଲେ ଦି ଜଣ ପୁତ୍ର ସତ୍ୟବତୀଙ୍କର ସେଇ ସମୟରେ ରାଜା କଣ କଲେ। ତାଙ୍କୁ କହିଥିଲେ ବିଷ୍ମଙ୍କୁ କୁହା ହେଇଥିଲା ଯେ ଦିଟା ପୁତ୍ର ପାଇଁ ଦିଟା କନ୍ୟା ଯ ଖୋଜିବା ପାଇଁ ଯେହେତୁ ବିବାହ ବୟସ ହେଇଯାଇଥିଲା ଦି ଜଣଙ୍କ କର ଦିଟା କନ୍ୟା ଖୋଜିବା ପାଇଁ କହିଥିଲେ ସିଏ ଗୋଟେ ରାଜ୍ୟକୁ ଯାଇଥିଲେ ଆଉ ସେ ରାଜ୍ୟରେ ତିନି ଜଣ କନ୍ୟା ଥିଲେ ତାଙ୍କର। ପୁର ଯେମିତି ଯାଇକି ପ ପ୍ରସ୍ତାବ ପକାନ୍ତି ସେମିତି ସେ ତାଙ୍କର ପିତାଙ୍କୁ ଯାଇକି ପ୍ରସ୍ତାବ ପକେଇଥିଲେ ଆଉ ତାଙ୍କର ତିନି ପୁତ୍ର ଥିଲେ ସରି ପୁତ୍ରୀ ଥିଲେ କଣ କରିବେ ପୁତ୍ରୀ ଥିଲେ ତିନି ଜଣ। ତିନି ଜଣଙ୍କ ନାଁ ହେଉଛି ଅମ୍ବା ଅମ୍ବିକା। ଅମ୍ବଳିକା। ତ ସିଏ ପ୍ରଥମ ଦି ଜଣ ଅମ୍ବା ଆଉ ଅମ୍ବିକା। ଏଇ ଦି ଜଣଙ୍କୁ ବାଛିଲେ। ଯେ ଏଇ ଦି ଜଣ ମୋ ଦି ଭାଇ କି ବିବାହ କରିବେ।
ହୁଁ।
ସେତେବେଳେ ଦି ଜଣ ଦି ଭାଇକି ବିବାହ କରିବେ ବୋଲି ସ୍ଥିର କଲେ, ଠିକ ସେଇ ସମୟରେ କଣ ହେଲା ନାଁ
କୁହନ୍ତୁ,?
ବେ କରିବି ନାହିଁ। ତାପରେ ଯେତେବେଳେ ଅମ୍ବା ମନା କରିଦେଲେ ଭୀଷ୍ମ ସେଇଠୁ ଯେହେତୁ ତାଙ୍କ ବାପାଙ୍କୁ କଥା ଦେଇକି ଆସିଥିଲେ ତାଙ୍କ ବାପା ତାଙ୍କୁ କଥା ଭୀଷ୍ମ ସେଇଠୁ ଯେହେତୁ ତାଙ୍କ ବାପା ଙ୍କୁ କଥା ଦେଇକି ଆସିଥିଲେ ଦେଇଥିଲେ ଭୀଷ୍ମ ସେଇଠୁ ଭୀଷ୍ମ ଆଉ ଅମ୍ବାଙ୍କର ବହୁତ ଗୋଟେ ଯୁକ୍ତି ତର୍କ ହେଲା ଯୁକ୍ତି ତର୍କ ରେ ଅମ୍ବା ରାଗିକି ଭୀଷ୍ମକୁ ଅବ ପ୍ରସ୍ତାବ ବି ଦେଲେ ଯେୁ କାହିଁକି ନା ଭୀଷ୍ମ ଯେହେତୁ ତାଙ୍କୁ ବାଧ୍ୟ କରୁଥିଲେ ଯେ ତାଙ୍କ ଭାଇଙ୍କ ବାହା ହେବା ପାଇଁ। ସେଥିପାଇଁ ଅମ୍ବା କ୍ରୋଧ ଅମ୍ୱା ଜଣଙ୍କୁ ଭଲ ପାଉଥିଲେ। ଆଉ ଠିକ ସେଇ ସମୟରେ ମୁଁ କଣ କରିଥିଲି ନା। ଜଣଙ୍କୁ ରାଜ ଗାଦିରୁ ବହିଷ୍କାର ବା ସେ ଯୋଉ ଜାଗାରେ ଥିଲେ ସିଏ ସେ ଜାଗାରେ ତାଙ୍କୁ ବହିଷ୍କାର କରିଥିଲେ। ଥିଲେ ଯାହାଫଳରେ ତାଙ୍କ ଅପମାନ ହେଇଥିଲା ଅପମାନ ହବା ଦ୍ଵାରା ସେ ଅଂମ୍ପା ଙ୍କୁ ଅମ୍ବାଙ୍କୁ ବାହା ହେବା କୁ ମନା କରିଦେଇଥିଲେ, ଏଥିରେ ଅମ୍ବା କ୍ରୋଧିତ ହୋଇଇ ବିଷ୍ମକୁ ଅବିଶା ଦେଇଥିଲେ ଯେ ତମ ମରଣ କେବଳ ମୋରି ହା ଆଉ ଯେତେବେଳେ ବି ତା ଆଗରୁ ଭୀଷ୍ମଙ୍କୁ ବର ପ୍ରଦାନ କରାହେଇଥିଲା ଯେ ଭୀଷ୍ମ ଇଚ୍ଛା ମୃତ୍ୟୁ ପାଇବେ ମାନେ ସେ ଯେତେବେଳେ ଇଚ୍ଛା କରିବେ ସେତେବେଳେ ହିଁ ମରିପାରିବେ। ତା ତମ କେହି ମାରିପାରିବେ ନାହିଁ। କିନ୍ତୁ ବିଷ୍ମଙ୍କର ବିଷ୍ଣୁ ଙ୍କୁ ଇ ଇଚ୍ଛା ମୃତ୍ୟୁର ବରଦାନ ଦିଆ ହେଇଥିଲା ଆଉ ସେ ଇଚ୍ଛା ଯେତେବେଳେ ପାଇବେ ସେତେବେଳେ ମରିପାରିବେ।
ମାନେ ସିଏ ମାଗି ନେଇଥିଲେ ଇଛା ମୃତ୍ୟୁ ବର
ହଁ ବିଷ୍ଣୁଙ୍କୁ ଗୋଟେ ବର ଦେବା ପାଇଁ କହିଥିଲେ ବ୍ରହ୍ମା ସେତେବେଳେ ହଁ ଭୀଷ୍ମ ମାଗିଥିଲେ ଇଚ୍ଛା ମୃତ୍ୟୁ। ବିଷ୍ମୁଙ୍କୁ ବର ଦିଆହେଇଥିଲା ହଁ ବିଷ୍ମୁଙ୍କୁ ବର ବ୍ରହ୍ମା ଦେଇଥିଲେ।
ହଉ କୁହନ୍ତୁ।
ବିଷ୍ମୁଙ୍କୁ ବର ଦେଇଥିଲେ ଆଉ ଇଚ୍ଛା ମୃତ୍ୟୁର ବର ଦେଇଥିଲେ ଯେ ତମେ ଯେତେବେଳେ ଚାହିଁବ ସେତେବେଳେ ଇଚ୍ଛା ମୃତ୍ୟୁ ମାଗିପାରିବ କିମ୍ବା ଇଚ୍ଛା ମୃତ୍ୟୁ କରିପାରିବ। ଇଚ୍ଛା ରେ ନିଜ ଇଚ୍ଛା ରେ ମୃତ୍ୟୁ କରିଥିଲେ। କରିବ ଆଉ। ହାତେ ଲମ୍ବା ତାଙ୍କୁ ଦେଇଦେଲେ ଯେ ତମ ମୃତ୍ୟୁ କେବଳ ମୋ ସେଇ ହାତରେ ହିଁ ହବ ବିଷ୍ଣୁ ସେତେବେଳେ ହସି ହସି ତାକୁ ସ୍ବୀକାର କରିଥିଲେ କାହିଁନା ଯେହେତୁ ଭୀଷ୍ମଙ୍କ ପାଇଁ ଅମ୍ବାଙ୍କ ଜୀବନ ନଷ୍ଟ ହେଇଯାଇଥିଲା। ସେଥିପାଇଁ ସେ କହି ଥିଲା ଆଉ ଠିକ୍ ଅଛି ତମ କଥା ରହିବ ତମେ ହିଁ ତମେ ନ ଆସିଲା ପର୍ଯ୍ୟନ୍ତ ତ ଏଇ କଥା ହେଇଥିଲା ତାପରେ ସେ ତାଙ୍କୁ ବିବାହ କରିଥିଲେ ତାଙ୍କର ଦି ଭଉଣୀ ଯେହେତୁ ଅମ୍ବା ସେଥିରୁ ଓହରି ଯାଇଥିଲେ ତାଙ୍କର ଆଉ ଦି ଭଉଣୀ ଅମ୍ବିକା ଆଉ ଅମ୍ବାଳିକା ଦି ଜଣ ତାଙ୍କ ଦି ଭାଇ କି ବିବାହ କରିଥିଲେ କିଛି ଦିନ ପରେ ବିବାହର କିଛି ଦିନ ପରେ ତାଙ୍କର ଦି ଭାଇ। ମୃତ୍ୟୁ ବରଣ କରିଥିଲେ ରୋଗରେ ପଡିକି ମୁଁ ଦି ଜଣ ଯା ମୃତ୍ୟୁବରଣ କରିଦେଇଥିଲେ ତ ଯେତେବେଳେ ଦି ଜଣ ଯାକ ମୃତ୍ୟୁବରଣ କରିଥିଲେ ସେତେବେଳେ ସତ୍ୟପତିଙ୍କ ମୁଣ୍ଡରେ ଚିନ୍ତା ପଶି ଯାଇଥିଲା ଯେ କେମିତି ତାଙ୍କର ବଂଶ ବୃଦ୍ଧି ହବ ଯେ ତାଙ୍କର ଦି ପୁଅ ମୃତ୍ୟୁବରଣ କରିଛନ୍ତି ତାଙ୍କ ବଂଶ ଆଗକୁ କେମିତି ବଢ଼ିବ ସେହି ସମୟରେ ସତ୍ୟବତୀଙ୍କର ପୁତ୍ର ଥିଲେ ବ୍ୟାସଦେବ ମହର୍ଷି ବ୍ୟାସଦେବ ଯିଏକି ମହାଭାରତ ଅ ବହିର ରଚୟତା ଯିଏକି ବ୍ୟାସଦେବ ହୋଇଛନ୍ତି ମହାଭାରତ ବାସ୍ୟ ଦେବ। ସେ ହେଉଛନ୍ତି ସତ୍ୟବତୀଙ୍କର ପ୍ରଥମ ପୁତ୍ର।
ଆଜ୍ଞା।
ଆଉ ସତ୍ ସତ୍ୟପତୀ ତାଙ୍କୁ ଜଣେଇଥିଲେ ସବୁ ବିଷୟ ଏବଂ ସେ ସତ୍ୟପତୀଙ୍କ ସହ କଥା ହେଇଥିଲେ କଥା ହେଇସାଇଲା ପରେ ସେ ତାଙ୍କର ମଆ ରାଜବଂଶକୁ ଆସି ତିଲେ ଆସିଲା ପରେ ଅମ୍ବା, ଅମ୍ବିକା ଆଉ ଅମ୍ବାଳିକା କୁ ଏଇ ଦି ଜଣଙ୍କୁ ଯାଇକି ତାଙ୍କର ମନ୍ତ୍ର ଶକ୍ତି ବଳରେ ତାଙ୍କର ଦୁଇଟା ପୁତ୍ର ସନ୍ତାନ ହେଇଥିଲା କିନ୍ତୁ ଅମ୍ବା ଯେହେତୁ ମହର୍ଷିଙ୍କ ପାଖକୁ ଯେତେବେଳେ ଗଲେ ସେ ସେତେଲେ ଭୟରେ ଆଖି ବୁଜି ଦେଇଥି ଲେ ତ ଭୟରେ ଆଖି ବୁଜି ଏଇଥିବାରୁ ତାଙ୍କ୍ ଙ୍କରେ ଯୋଉ ପୁତ୍ର ସନ୍ତାନଟି ଜନ୍ମ ହେଲା ସେ ଅନ୍ଧ ହେଇଗଲେ। ତାପରେ ଯେତେବେଳେ ଆଜ୍ଞା ଏ ଯୋଉ ପୁତ୍ର ତାଙ୍କ ନାଁ ହଉଛି ଧୁତରାଷ୍ଟ୍ର।
ଅନ୍ଧଜତ ଧୁତରାଷ୍ଟ୍ର।
ହଁ ଅନ୍ଧ ଧୂତରାଷ୍ଟ୍ର ତାଙ୍କ ପୁତ୍ର ବଡ ଙ୍କର ପୁତ୍ର ଥିଲେ। ତାପରେ ଯିଏ ଜଣେ ଗଲେ ସିଏ ହଉଛନ୍ତି ସେ ଯେହେତୁ ଟିକେ ଡରି ଯାଇଥିଲେ ସେଥିପାଇଁ ତାଙ୍କର ଟିକେ ଦୋଷ୍ ଟିକେ ଦୋଷ ଥିବା ଯେହେତୁ ସମ୍ପୂର୍ଣ୍ଣ ନୁହେଁ କିନ୍ତୁ ତାଙ୍କ ଦ୍ଵାରା ଯୋଉ ପୁତ୍ର ହେଲା ସେ ହଉଛନ୍ତି ପାଣ୍ଡୁ। ତାପରେ। ସେ ଯେହେତୁ ଦୁଇଟି ଜାକ ପୁତ୍ର ତାଙ୍କର ଏଇଭଳି ଭାବରେ ଜନ୍ମ ହେଲେ ସେତେବେଳେ କିଛି ଉପାୟ ନ ପାଇ ସେ ଦାସୀକି ପଠେଇଥିଲେ ଦାସୀ ଯେତେବେଳେ ସେଠିକି ଯାଇଥିଲେ ଦାସୀଙ୍କ ଠାରୁ ଯେଉଁ ପୁତ୍ର ଦା ଦାସୀ ବିନା ଭୟରେ ନିର୍ଭୟରେ ତାଙ୍କ ପାଖରେ ରହିଲେ ଆଉ ତାଙ୍କ ପାଖରୁ ଯେଉଁ ପୁତ୍ର ସନ୍ତାନଟି ଜନ୍ମ ହେଲା ତାଙ୍କ ନାଁ ହେଲା ବିଦୁର ସେଥିପାଇଁ ବେଳେବେଳେ କୁହାଯାଏ ଯେ ଦାସି ଶି ପୁତ୍ର ବିଦୁର ତାଉ ଧୂତରାଷ୍ଟ୍ର ପାଣ୍ଡୁ ଦି ଜଣ ଯାକ ରହିଲେ ରାଜବଂଶ୍। ତରେ ଯେହେତୁ ଧୂତରାଷ୍ଟ୍ର ଅନ୍ଧ ଥିଲେ ସେଥିପାଇଁ ତାଙ୍କ କର ରାଜଗାଦିରେ ବସିବା ଧୀରେ ଧୀରେ ଦି ଭାଇ ଯାକ ବଡ଼ ହେଲେ ଆଉ ଭିସ୍ ମ ବି ଚାହିଁଲେ ଯେହେତୁ ସେଇ ଅମ୍ ପ୍ରସାଦରୁ ବିଦୁର ଜନ୍ମ ହେଇ ଥିଲେ ସେଥିପାଇଁ ଭୀଷ୍ମ ବିଦୁରଙ୍କ ପ୍ରତି ବି ନ୍ୟାୟ କଲେ ଯେ ତମେ ଚାହିଁଲେ ଏଠି ଆସିପାରିବ ଆ ବିଦୁର ବି ସେଠି ରାଜବଂଶରେ ପାଳିତ ହେଲେ ଆଉ ଯେ ଯେତେବେ ଧୁତରାଷ୍ଟ୍ର ବା ପାଣ୍ଡୁ ହବାକୁ ବସିଲେ ସେତେବେଳେ ବିଦୁର ତାଙ୍କ ପାଖରେ ମନ୍ତ୍ରୀ ହେଇକି ରହିଲେ। ଆଉ ଧୂତରାଷ୍ଟ୍ର ଯେହେତୁ ବଡ ପୁତ୍ର ଥିଲେ ଜ୍ୟେଷ୍ଠ ପୁତ୍ର ନିୟମ ହିସାବରେ ଜେଷ୍ଠ ପୁତ୍ର ରାଜା ହେଇଥାନ୍ତେ। ଆ ବିଷୟ ରେ ଆଉ କି ପ୍ରଶ୍ନ ପଚାରିବାର ଅଛି କି ଆପଣଙ୍କର?
ଆବ ପ ଚ୍ଛା ଆଚ୍ଛା ସିଏ ଯୋଉ ଉ ପାଣ୍ଡୁଙ୍କର କେତେଟା ପୁତ୍ର ଥିଲେ?
ପାଣ୍ଡୁଙ୍କର ପାଞ୍ଚ ପୁତ୍ର ଥିଲେ।
ପାଣ୍ଡୁଙ୍କର ପାଞ୍ଚ ପୁତ୍ର? ସେ ପୁତ୍ର କିଏ କିଏ?
ଯୁଧିଷ୍ଟିର, ଭୀମ, ଅର୍ଜୁନ, ନକୁଳ, ସହଦେବ।
ନକୁଳ, ସହଦେବ ଇଏ ଇଏ ଆଚ୍ଛା ସେପଟରେ କୌରବ ଯୋଉ ରହିଲେ
ଆଜ୍ଞା।
ନେ କେତେ ଭାଇ ରହିଲେ?
କୌରବଙ୍କର ଶହେ ଭାଇ ଥିଲେ ଏବଂ ଗୋଟେ ଭଉଣୀ ଥିଲେ ଟୋଟାଲ ସେମାନେ ଶହେ ଏକ ଜଣ ଥିଲେ।
ଆଚ୍ଛା ଆଚ୍ଛା ସେ ଭଉଣୀ ଜଣକ କିଏ?
ଭଉଣୀ ଜଣଙ୍କ ନାଁ ହଉଛି ଦୁଶୀଳା।
ଦୁଶୀଳା।
ତାଙ୍କର ଯେତେକ ଭଉଣୀ ଥିଲେ ଶ ଏକେ ଭାଇ ଭଉଣୀ। ତ ସମସ୍ତଙ୍କ ନା ପ୍ରଥମେ ଦୂ ରୁ ହିଁ
ଆଚ୍ଛା ଏଇ ଯୋଉ ପୁ ଉ ପାଞ୍ଚ ଭାଇ ରହିଲେ ପାଣ୍ଡବ ପାଞ୍ଚ ଭାଇ ଯଉ ଆଙ୍କ ଭିତରେ ସର୍ବଶ୍ରେଷ୍ଠ ବଡ କିଏ?
ସବୁଠୁ ବଡ ହଉଛନ୍ତି ଯୁଧିଷ୍ଠିର।
ତାଙ୍କ ତଳୁକୁ?
ଭୀମ।
ତାଙ୍କ ତଳକୁ?
ଅର୍ଜୁନ।
ତା ତାଙ୍କ ତଳକୁ?
ତାପରେ ନକୁଳ ତାପରେ ସହଦେବ।
ଆଛା ଆଚ୍ଛା ଇଏ ଅର୍ଜୁନ ବି ବିବାହ କରିଥିଲେ?
ହଁ ସମସ୍ତେ ପାଞ୍ଚ ଭାଇ ଯାକ ବିବାହ କରିଥିଲେ ଦ୍ରୌପଦୀଙ୍କୁ ଆଉ ପାଞ୍ଚ ଜଣ ଯାକ ଜଣଙ୍କ ଜଣେ ତାଙ୍କର ପତ୍ନୀ ଥିଲେ ସେ ହଉଛନ୍ତି ଦ୍ରୌପଦୀ।
ଆଛା ପାଞ୍ଚ ଜଣ ଙ୍କୁ ପରେ ବିବାହ କରିଥିଲେ ସିନା ଅର୍ଜୁନ ତ ମୋ ଜାଣତରେ ଏ ସିଏ କାହାକୁ ବିବାହ କରିଥିଲେ ଆଗୁରୁ ଗୋ
ଅର୍ଜୁନ ହଁ ଆମର ଶ୍ରୀକୃଷ୍ଣ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ ବିବାହ କରିଥିଲେ।
ସୁଭଦ୍ରାଙ୍କୁ ବିବାହ କରିଥିଲେ?
ଆଜ୍ଞା।
ଆଚ୍ଛା ଯଉଁ ଭୀମର ଭୀମ ବିବାହ କରିଥିଲେ।
ହଁଅ ଭିମ ଜଣେ ରାକ୍ଷାସିଂଙ୍କି ବିବାହ କରିଥିଲେ ତାଙ୍କ ନାଁ ହଉଛି ହିଡିମ୍ବା।
ହିଡିମ୍ବା। ଆଚ୍ଛା ତା ଏ ହିଡିମ୍ବା ର ପୁଅ ଥିବ ତ?
ହଁ ହିଡିମ୍ବା ଆଉ ଭୀମଙ୍କର ଗୋଟେ ପୁପୁତ୍ର ଥିଲେ ତାଙ୍କ ନାଁ ହଉଛି ଘଟତକଛ।
ଘଟତ୍କଚ। ଆଚ୍ଛା ସେ ଘଟଚ କଚ ସେଇଠି ତାଙ୍କ ମାଆଙ୍କ ପାଖରେ ରୁହନ୍ତି?
ହଁ ଘଟୋତ୍କଚ ତାଙ୍କ ମାଆଙ୍କ ପାଖରେ ସବୁବେଳେ ରୁହନ୍ତି କିନ୍ତୁ ଯେତେବେଳେ କୌରବ ପଣ୍ଡଙ୍କର ଯୁଦ୍ଧ ହେଇଥିଲା ସେତେବେଳେ ଘଟତ୍କଚ କୁ ଭୀମ ସ୍ମରଣ କରିଥିଲେ କିନ